ମୋ ଭଏସ୍ କ୍ଲିୟର ଶୁଭୁଛି?
ଆଜ୍ଞା ଶୁବୁଚି।
ଆଛା କଣ କରୁଛ? ହଁ ହଁ।
ଆଚ୍ଛା। ଏଇଠି ବସିଥିଲି। ବସିଥିଲି ବସିଥିଲି ମାନେ ଏବେ ପଢ଼ୁଥିଲି ଟିକେ ତ ବସିଥିଲି ଏବେ ଆଉ।
କଣ ପଢୁଛ ଏବେ?
ମୁଁ ଇଲେକ୍ଟ୍ରୋନିକ୍ସ ଟେଲିକମ୍ୟୁନିକେସନ୍ ବି ଏ ସି କରୁଛି।
ଆଛା ବିଜେପି।
ଆଜ୍ଞା ବିଜେବି।
ହଁ। ବି ବି। ଆଛା ବି ଯେ ବି ର ଫୁଲ ଫର୍ମ।
ବକ୍ସି ଜଗବନ୍ଧୁ ବିଦ୍ୟାଧା ବକ୍ସି ଜଗବନ୍ଧୁ ବିଦ୍ୟାଧାର ଅଟୋନୋମସ୍ କଲେଜ୍।
ଆଁ ଏଇଟା ବୋଧେ କଳ୍ପନା।
ହଁ କଳ୍ପନ
ହୁଁ ହୁଁହୁଁ। ଆଉ ତମ ସ୍କୁଲିଙ୍ଗ ସ୍କୁଲ କୋଉ ସ୍କୁଲରେ ପଢିଥିଲ?
ସ୍କୁୁଲ ବି ଏସ୍ ଏସ୍ ନଗର ପ୍ରଭୁଜୀ ଇଂଲିିଶ ମିଡ଼ିୟମ୍ ସ୍କୁୁଲ।
ଆଛା ଆଉ ଟ୍ଵେଲଥ୍?
ଟ୍ଵେଲଥ୍ ଜୁପିଟର। ଜୁପିଟର ଓମେନ୍ସ ହାୟର୍ ସେକେଣ୍ଡାରି ସ୍କୁଲ।
ଆଛା ତାପରେ ଚାହିଁଲ ମୁଁ ନେ ବିଏସି କରିକି ଇଲୋ କଣ ଇଲୋ
ଇଲୋ ଇଲେକ୍ଟ୍ରାନିକସ୍ ଟେଲିିକମ୍ୟୁନିକେସନ୍।
ଇଲେକ୍ଟ୍ରାନିକ୍ସ ଟେଲିିକମ୍ୟୁନିକସନ୍ ଆଛ ଇଟି। ହଁ ତାପରେ ଆଉ ତମର ଲକ୍ଷ୍ୟ କଣ ଅଛି ଭବିଷ୍ୟତରେ କଣ
ଯେହେତୁ ମୁଁ ଏବେ ଏଇ ଲାଇନରେ ଅଞ୍ଚେ ଆସିଲିଣି ଭାରି ତ ଆ ମାନେ ଯେବେ ଆଡ଼ମିସନ୍ ହେଇଥିଲା ସେବେ ଏ ସବୁ ବିଷୟରେ କଥା ହେଲା ପରେ ମାନେ ଆମର ଯଉ କୋର୍ସଟା ସେଥିରେ ଆମର ପ୍ଲେସମେଣ୍ଟ ବି ଅଫର୍ ହୁଏ। ମାନେ ବହୁତ ସାରା କ୍ୟାମ୍ପସ ସିଲେକେସନ ହଉଛି ତ ଏଇଟା ଯେ ତ ମୋର ପୁରା ଡାଇରେକ୍ଟ ପାଞ୍ଚ ବର୍ଷର କୋର୍ସ ଅଛି ବି ଏସ୍ ସି ପ୍ଲସ ଏମଏସ୍ ସି ଏବେ ତ ବି ଏସ୍ ସି ଟା ଚାରି ବର୍ଷ ହେଇଯାଇଚି ତାପରେ ଏମ୍ଏସି ତ ସେଥିପାଇଁ କି ଏବେ ଏହା ଭାବିଚି କି ଯଦ୍‌ ଦେଆ ମାନେ ପ୍ଲେସମେଣ୍ଟ୍ ଭଲ ବାଲା ମୋତେ ଅଫର୍ ହେଉଚି। ଯଦି ଅ ସେଲ୍‌ ଆଜ୍ଞା।
ତାହେଲେ ତମେ ଫର୍ଦର ଆଗୁକୁ
ଆଜ୍ଞା।
ମାନେ ଏଇଟାକୁ ନେଇକି ତମେ ତମ ନିଜ କ୍ୟାରିୟର କରିବ। ଏୟା ନହେଲେ ଯଦି ହେଲାନି ତାପରେ ପ୍ଲେସମେଣ୍ଟର ଝର ଲାଗିଲାନି ତା ପାଇଁ କଣ ଭାବିଚ? ଆ ସାଇଡ ରେ।
ସାଇଡ ରେ ମୁଁ ମାନେ ଏମିତି ସାଇଡ଼୍ ବାଇ ସାଇଡ଼୍ ଟିକେ ବ୍ୟାଙ୍କିଙ୍ଗ୍ ପାଇଁ ବି ପ୍ରିପେୟାର୍ ହେଉଛି।
ଆଛା।
ଯଦି କାରଣ ବ୍ୟାଙ୍କିଙ୍ଗ୍ ଫ୍ୟାଙ୍କି ବି ମୋତେ ମିନିମମ୍ଟା ପ୍ଲସ୍ ଥ୍ରୀ ଗ୍ରାଜୁଏସନ୍ ସାର୍ଟିଫିକେଟ୍ ଦରକାର। ତ ଏଇଟା ସହିତ ପାଇଁକି ସାଇଡ଼୍ ବାଇ ସାଇଡ଼୍ ରଖିଛି ଯଦି ହେଲା ଠିକ୍ ଅଛି ଯଦି ବ୍ୟାଙ୍କିଙ୍ଗ ହୋଉଛେ ଦେନ୍ ଅ କାହିଁକି ଆଉ ପ୍ଲେସମେଣ୍ଟ ପାଇଁକି ବି ଯିବି ଗଭର୍ଣ୍ଣମେଣ୍ଟରେ କାହିଁକି ଆପ୍ଲାଏ ନ କରିବି। ତ ସେଇଟା ବି ସାଇଡରେ ରଖିଛି। ଆଉ ଏମ୍ ବି ଏର ବି ପ୍ଲାନିଂ ଅଛି ତ ଏମିତି ସବୁ ସାଇଡ଼ରେ ଅଛି। କୋଉଟା କେମିତି ହେବ ସେଇଟା ଜାଣିନି ଖାଲି।
ବ୍ୟାଙ୍କିଙ୍ଗ ପାଇଁ କୋଉଠି କୋଚିଂ ନୋଉଛ।
ନାଇଁ ଏବେ ପାଇଁକି କୋଚ୍ କୋଚିଂ ନେଇନି ଯେହେତୁ ଏବେ ମୋର ଏଇଟା ସେକେଣ୍ଡ ଇୟର୍ ହିଁ ମାନେ ଏବେ ତ ମୁଁ ଆହୁରି ଚାରି ବର୍ଷ ପରେ ଯାଇକି ଆଉ ତିନି ବର୍ଷ ପରେ ଯାଇକି ମୁଁ ବ୍ୟାଙ୍କିଙ୍ଗ ହିଁ ଏଗ୍ଜାମ ଦେଇପାରିବି। କାରଣ ତା ଆମ୍ ଗ୍ରାଜୁଏସନ୍ ଟା ମିନିମମ୍ ଦରକାର। ତ ଏବେ ପାଇଁକି ମୁଁ କୋଚିଂ ନେଇନି ଆଉ ବର୍ଷେ ଯାଉ ଯଦି କୋଚିଂ ନେବି ନେବି। ଏବେ ବାସ୍ ଅନଲାଇନରେ ସ୍ ଟିକେ ଟିକେ ହାଲକା ହାଲକା ନଜର ରଖୁଛି।
ଆଚ୍ଛା ଅନ୍ଲାଇନରେ ମାନେ କୋଉଥିରେ?
ଅନନ୍ଲାଇନ୍ ଆ ଫିଜିକ୍ସ ବାଲା ବି ଅଛି ମାନେ ଏମିତି ଅଫଲାଇନ୍ ଯେଉଁ ସରି ମାନେ ଫ୍ରି ଯେଉଁ ସବୁ ଅଛି ସେଇଥିରେ ଆଡ୍ଡା ଟୁ ଫୋର୍ ସେଭେନ୍ ବି ଗୋଟେ ଅଛି।
ଓହୋ ଆକାସରୁ ବି ଆସୁଛି କି?
ଆକାଶର କହିପାରିବିନି ପି ଡବ୍ଲ୍ୟୁର ଅଛି।
ହଁ ଫିଜିକସ ବାଲା ତ ଆସୁଛି ନାଇଁ ମୁଁ କହିଲି ଆଉ କାହାର ଆସୁଛି। ଆଉ ଗୋଟେ ଇ ସରଳ ବୋଧେ ଥିଲା ତାର ବୋଧେ ଆସେ ନା କଣ? କାରଣ ମୁ ଆକେ ମୋ ପୁଅ ଯ ପଢୁଛି ସିଏ ଏନା ଏଥ ଏବେ ତାର ବିଟେକ ଥାର୍ଡ ଇୟର ସେତ କରୁଥିଲା ନା ସେତେବେଳେ ସେ ସବୁ ସେଇ ଆପ୍ ଫାପ ର ଯୋଉ ଇ ସରଳ ଫି ସରଳ ସବୁ ଫ୍ରିରେ ଯୋଉଗୁଡା ଆସେ କାରଣ ତାର ଟାଇମଟା କୋରୋନା ଟାଇମରେ ହିଁ ତାର ଟେନ୍ଥଟା ଟ୍ୱେଲ୍ଭ ଟା ଗଲା ପାଖାପାଖି ମାନେ ଟ୍ୱେଲ୍ଭତ ହେଇଯାଇଥିଲା ଟ୍ରେନଶ୍ ଟା ବେଶିକାଲି କୋରୋନା ପାଖପାଖି ଗଲା। ସେତେବେଳେ ସେ ଅନଲାଇନରେ ସେତେବେଳେ ବେଶ ଅନଲାଇନ କୋଚିଗି ଗୁଡା ଷ୍ଟାର୍ଟ ହେଲାନି କି
ଆଜ୍ଞା।
ହଁ ତ ସେଇ ସମୟରେ ଫ୍ରି ଅଫ କୋର୍ସ ସବୁ ଯୋଉ ଦଉଥିଲେ। କେତେ ଦି ମାସ ପାଇଁ ତ ସେତେବେଳେ ମୁଁ ଜାଣିଥିଲି ସବୁ ଇ ସରଳ ଆଉ ସେ ଫିଜିକ୍ସ ଆକାଶ ଆଉ ଆଲିଆନ ବୋଧେ ଖାଲି ନିଟ୍ ଆଉ
ଆଜ୍ଞା ଆଜ୍ଞା ଆଜ୍ଞା।
କାହିଁକି ଇଛା କଲନି ମେଡିକାଲ ପଢିବା ପାଇଁ କି
ଇଞ୍ଜିନିୟରିଂ ପାଇଁ?
ଆ ମାନେ ମୋର ଷ୍ଟାର୍ଟିଂରୁୁ ନିଟ୍ ପାଇଁକି ସେମିତି ଇଣ୍ଟରେଷ୍ଟ ନଥିଲା।
ନଥିଲା ଆଛା। ଆ
ଆଉ ଜେ ଇ ଓ ଜେ ଇ ପାଇଁ ଓ ଜେ ଇ ଟା ମୁଁ ଦେଇଥିଲି ଯେ ଇ ଟା ଯେ ଇ ଏମିତି ମୁଁ ଭାବିନି ମୁଁ ଡାଇରେକ୍ଟ ହିଁ ଯେତେବେଳେ ପ୍ଲସ୍ ଟୁ କଲି ତ ମୁଁ ଅ ଯେତେବେଳେ ପ୍ଲସ୍ ଥ୍ରୀ ପାଇଁକି ପକେଇଦେଇଥିଲି। ତ ପ୍ଲସ ଥ୍ରି ପାଇଁକି ପକେଇଦେଲାପରେ ମୋର ଏଇଟାରେ ଯେହେତୁ ହେଇଯାଇଥିଲା ମାନେ ମଁ ପ୍ଲସ୍ ଟୁୁର ମାର୍କ ହିସାବରେ ଏଇଠି ଆସିଗଲା।
ହୁଁ ହୁଁ ହୁଁ ହୁଁ।
ତ ମାନେ ମୋର ପ୍ଲସ୍ ଟୁରେ ସେଇ ଏଇଟୀନାଇନ ନାଇଣ୍ଟି ପରସେଣ୍ଟ ପାଖାପଖି ଥିଲା ଏଇଟିନାଇନ ପଏଣ୍ଟ କେତେ ଗୋଟେ ଥିଲା
ହୁଁ ହୁଁ।
ତ ସେଇ ହିସାବରେ ଯେହେତୁ ଏଠି ଆସିଗଲା ତ ମୁଁ ଆଉ ବେଶିକି ସେବା ନ ଆଉ କରିନା ଜେଇ ବଗେରା ପାଇଁ କିି ଡ୍ରପ୍ ଯଦି ମାନେ ସେତିକି ଭଲ ପରସେଣ୍ଟାଲ୍ ରଖିବାର ଅଛି ତ ଡ୍ରପ୍ ନେବାକୁ ପଡ଼ିବ
ହୁଁ ହୁଁ।
ମାନେ ଦି ପ୍ରପର୍ ଗର୍ଣ୍ଣମେଣ୍ଟରେ ଦେଖିବାକୁ ହେବ ଯଦି ଜେଇରେ ଗର୍ଣ୍ଣମେଣ୍ଟରେ ପାଇବାର ଅଛି ଦେନ୍ ଗୋଟେ ଥରପ୍
ଡ୍ରପ୍ ନେଇକି ହଁ ଡ୍ରପ୍ ନେଇକି କରିବେ ନାଇ ପିଲା ବି କିନ୍ନା ସେତେ ମାନେ କଣ କିଲ ତାଙ୍କର ବି ଏତେ ଟ୍ୟାଲେଣ୍ଟେଡ ଅଛନ୍ତି ଯୋଉମାନେ ଏଇ ଡ୍ରପ ନଉନାହାନ୍ତି କାରଣ ସେମାନେ ଏଇ ଝ ନାଇନ୍ ଟେନ୍ଥ ରୁ ଅଷ୍ଟମ ନବମ ଦଶମ ରୁ ଆରମ୍ ମାନେ ଆଲେନ କି ଆକାଶରେ ନେଇଗଲେ କୁଚିନ୍ ତ ସେମାନେ ଗୋ ଟେ ଧାରାରେ ପଡିଗଲେ ପ୍ଲସ୍‌ତାଙ୍କର ପ୍ଲସ୍‌ ଷ୍ଟୁ ବେଳକୁ ସେମାନେ ପୁରା ତା ସହିତ ମାନେ ଆକ୍ୱେଣ୍ଟେଡ ହେଇଯାଇଥିବେ। ପୁରା ତାଙ୍କ ସହିତ ଜାଣି ଯାଇଥିବେ ତାଙ୍କ କୋର୍ସ ଟା କଣ ନୂଆ ନୂଆ ପିଲା ଟିକେ ଧରିବା କଷ୍ଟ ହେଇଯିବ କାରଣ ତାଙ୍କର ଆମର ଯାହା ସିବି ଏସ୍ଇ କୋର୍ସ ପ୍ଲ ସେମାନଙ୍କର ଟିକେ ଏକ୍ସ ଟ୍ରା ପାଠ ତ ଯୋଉଟା କି ଯୋଉମାନେ ଆଗରୁ କରିଥିବେ ସେଇମାନେ ଗୋଟେ ଗୋଟେ ଥରରେ ଏଇ ପୁଅର ସାଙ୍ଗମାନୋନେ ଗୋଟେ ଗୋଟେ ଥରରେ ମେଡିକାଲ କ୍ଲିୟର କ ଚ଼ନ୍ତି ହାଇଟେକ ରେ ତାଙ୍କର ପଡି ଏ କଣ ସେଟା ଏମସ ଏମସ ଏମସ ରେ ତା ହେଇଯାଇଛି କାହାର ଏଇ କିମ୍ସ ରେ ହେଇଛି। ଆଉ ସେମିତି ସମସ୍ତେ ତ ହବନି ସେଇ ଯୋଉ ଛୁଆ ଟିକେ ବେଶୀ ଅ ବୁଦ୍ଧି ସେମିତି ଆଉ।
କାହିଁ ନା ଜେଇରେ ପୁରା ଜେଇରେ ଯଦି ଗଭର୍ଣମେଣ୍ଟରେ ପାଇବାକୁ ହେଲେ ପୁରା ନାଇଣ୍ଟି ନାଇଣ୍ଟି ଫୋର୍ ନାଇଣ୍ଟି ଫାଇବ୍ ପରର୍ସେଣ୍ଟାଜ୍ଟା ଦରକାର। ଆଉ ସେଥିପାଇଁକି ଆଉ ଡ୍ରପ୍ ନ ପାଇଁ ଆକ୍ଚୁଆଲି ମୁଁ ଡ୍ରପ୍ ନ ପାଇଁକି ଚାହୁଁନଥିଲି। ତ ମୁଁ ଡ୍ରପ୍ ନବାକୁ ଚାହୁଁନଥିଲି କାରନ ଗୋଟେ ଘରେ ୱାନ୍ସ ରହିଲା ମାନେ ଯଦି ମାଇଣ୍ଡଟା ପୁରା ଷ୍ଟେବଲ୍ ହଁ ପୁରା ଫୋକସ୍ଡ ହେଇକି ଅଛ। ଠିକ୍ ଅଛି ଡ୍ରପ୍ ନେଲ ଲାଭ ରହିବ କି ହଁ ପଢ଼ିଲ ଆଉ ଯଦି ଟିକେ ମାଇଣ୍ଡ ଟା ଏପଟ ସେପ ହେଲା ଘରେ ର ମାନେ ଡ୍ରପ ନେଇସରିଲା ପରେ ତାପରେ ଗୋ ଟେ ବର୍ଷ ପୁରା ୱେଷ୍ଟ ମୁଁ ସେୟା ଭାବିକି ଡ୍ରପ୍ ନେଲିନି। ତ ଏଇଟା ମୁଁ ସେଥିପାଇଁ କି ଡାଇରେକ୍ଟ ଏଇଟା ବି ଗୋଟେ ଇଞ୍ଜିନିୟରିଂ କୋର୍ସ ଟାଇପ୍ ହିଁ। ଏଇଟା ଇଞ୍ଜିନିୟରିଂ କୋର୍ସଟା ହିଁ ଯେଉଟା ମୁଁ ପଢୁଛି ଏ ଇଲେକ୍ଟ୍ରୋନିକ୍ସଟା। ହଁ ଏଇଠି ସେଟା ତ ଆଉ ଏଇଟା ହଲ୍ର ବି ବହୁତ ସାରା ପ୍ରାଇଭେଟ୍ ୟୁନିଭର୍ସିଟିରେ ବି ଅଛି ଗଭର୍ଣ୍ଣମେଣ୍ଟରେ ତ ଏଟ ବିଜେପିରେ ଅଛି। ଆଉ ଏମିତିରେ ବି ବିଜେପିର ନାଁଟା ଅଛି ତ ସେଥିପାଇଁ କି ୱନ୍ସ ହଁ ତ ସେଥିପାଇଁ ୱାନ୍ସ ଯେହେତୁ ମିଳିଲା। ଆଡ଼ମିସନ୍ ହେ ମାନେ ଅଫର୍ ଆସିଲା ତ ମୁଁ ସେଥିପାଇଁକି ଡାଇରେକ୍ଟ ହିଁ ଏଇଥିରେ କରିଦେଲି। ହାଲୋ ହଁ ଆସିଗଲେଣି।
ଉୁଁ ହୁଁ।
ଆଜ୍ଞା।
ଆଚ୍ଛା ଆଉ ଘରେ ସବୁ କିଏ କିଏ ଅଛନ୍ତି ମା?
ଏ ଘରେ ବାବା, ମା, ଭାଇ, ମୁଁ।
ଓହୋ ତମେ ଗୋଟେ ଭାଇ ଗୋଟେ ଭଉଣୀ ନା?
ଆଜ୍ଞା ଆଜ୍ଞା।
ଉଁ ହୁଁ ହୁଁ ହୁଁ ଭଲ ଭଲ ଆଉ ଆଜି କଲେଜ? ଯାଇନ।
ନା ଆଜି କଲେଜ ଟା ଛୁଟି ଅଛି ଆଜି କଣ ମହରମ ଥିଲା। ଆ ତ ସେଥିପାଇଁ କି ଛୁଟି ଅଛି।
ଓହୋ। ଆଉ ତମ ପାଖରେ ସିରିସ ତମ ସାଙ୍ଗମାନେ ସବୁ କିଏ ପଢୁଛନ୍ତି ବୋଧେ ମିଶିକି?
ହଁ ମାନେ ଏ ଉଁ ସ ଯଉ କଲେଜରେ?
ହଁ ମାନେ ତମ ମାନେ ଧର ଉଁ ଆ ତମର ସେଇ କଲେଜର ବି ଜେ ପି କଲେଜ ର ଆଉ ଦିଟା ପିଲାଙ୍କୁ ଜାଣିଛି। ତ କଥା ହେଇଛି ସେଇଥିପାଇଁ ପଚାରୁଥିଲି ସେ ସବୁ ଏଇ ହିଁ ଅଁ ସବଜେକ୍ଟ ଉପରେ କରୁଛନ୍ତି ସେ ଥିପାଇଁ ପଚାରିଲି ତମର ସେଠି ପାଖ ପାଖାପାଖି କିଏ ସାଙ୍ଗସାଥି ଅଛନ୍ତି ବୋଧେ।
ହଁ ହଁ ମାନେ ଆମେ ବହୁତ ସାରା। ନାଇଁ ଯେ ଆମେ ପୁରା ସାଙ୍ଗ ହେଇଯାଇଛୁ ତ ସେଥିପାଇଁ କି ସମେସ୍ତେ ହିଁ ଅଛନ୍ତି। ଆହୁରି ବହୁତ ପିଲା ଅଛନ୍ତି ଆପଣ ମେବି କଥା ହେଇଥିବେ। ତ ଆହୁରି ବି ଅଛନ୍ତି ଆଉ। ଉ ଇ ଝିଅ ତିନି ଜଣ ଚାର ତିନି ଜଣ ଅଛନ୍ତି ପୁଅ ବି ଅ
ଆଉ ତମର ହବି କଣ ମା ମାନେ ତମେ କଣ କରିବାକୁ ଭଲ ପାଅ?
ମୋର ଡ୍ରଇଂ ପେଣ୍ଟିଙ୍ଗ ମୋତେ ଭଲ ଲାଗେ ମାନେ ମୁଁ କରେ।
ଆଚ୍ଛା ହଉ ହଉ ହଉ ତମ ସହିତ। କଥା ହେଇକି ବହୁତ ଭଲ ଲାଗିଲା। ନେକ୍ସଟ ଦେଖିଆ କଥା ହଁ। ଆଚ୍ଛା ହଉ ରଖୁଛି ଆଁ।
ହଁ ହଁ ହଁ।
ହଁ।